ହ୍ୟାଲୋ।
ନମସ୍କାର ବଡ଼ ଭାଇ।
ହଁ ନମସ୍କାର ନମସ୍କାର ଆରେ କଣ ଖବର କଣ ସବୁ କରୁଚ?
ଆଉ ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ଭଲ ଅଛି। ଦେହ ବା ସୁସ୍ଥ ନହିଁ କି? ଆ ତମ ଆବାସ ଟି ଭଲ ଠିକ ଠାକ ଲାଗୁନି ମତେ କାଇଁ ଦେହ ବୋଧେ ଅସୁସ୍ଥ?
ଜାଣିଥିବେ ତ ଆମର ବର୍ଷା ଋତୁ ଯେହେତୁ ଆସୁଚି ଆମର ସିଜି ସିଜିନ୍ ପରିବର୍ତ୍ତ ଏତେ ଆମକୁ ବହୁତ ମାତ୍ରାରେ ଥଣ୍ଡା
ପତନ ପାଇଁ ବହୁତ କିଛି ସମସ୍ତେ ସମସ୍ୟାର ସମା ସମ୍ମୁଖୀନ ହେଉଚନ୍ତି ଯେହେତୁ ଅ ଆମର ଅ ହଟା ମାନେ ହଠାଦତ୍ସ୍ତ ଅଚାନକ ଭାବରେ ବର୍ଷା ଘଡଘଡି ବିଜୁଳି ମାରିକି ଆମର ବହୁତ କିଛି ଉଁ ଯେମିତି ବର୍ଷାରେ କିଏ କୌଣସି ଓଦା ହେଇଗଲେ ଥଣ୍ଡା ଜରରେ ବହୁତ କିଛି ଏବେ ଲୋକ ପଡୁଛନ୍ତି। ତା ପାଇଁ ଔଷଧ ଖାଉଛ ତ?
ଆଜ୍ଞ ବଡ ଭାଇ। ଯେହେତୁ ଥଣ୍ଡା ଜରଟି ମୋତେ ଯେହେତୁ ପାଞ୍ଚ ଦିନ ହେଇଛି ମୁଁ ଆମ ଚିକିତ୍ସାଳୟକୁ ଯେହେୁ ଯାଇଥିଲି ଆମର ଯେହେତୁ ମେଡ଼ିସିନ ଔଷଧ କିଛି ମାତ୍ରାରେ ବି ଖାଉଛି ଯାହାଫଳରେ ଟିକିେ ସୁସ୍ଥ ଟିକେ ଅଛି।
ଆଚ୍ଛା ଯୋଉ ଯାଇଥିଲେ ଆପଣ ଚିକିତ୍ସାଳୟ ଅ ଚିକିତ୍ସାଳୟର ପରିବେଶ କେମିତି ଭଲ ଅଛି କି ନହିଁ? ସଫା ସୁୁତୁରା ସ୍ଵଚ୍ଛତା ଅଛି ତ ନା ଏବେ ସେମିତି ସରକ ସରକାରୀ ଚିକିତ୍ସାଳୟ ଗୁଡ଼ାକରେ ପରିବେଶ ସବୁବେଳେ ଅସନା ଅବର୍ଜନା ଥାଏ ଅଳିଆ ଆବର୍ଜନା ଥାଏ ଏବେ କେମିତି ପରିବେଶ ରହୁଛି। ପରିଷ୍କାର ରହୁଛି ନା ନା ରହୁନି?
ର ଜାଣିଥିବ ତ ଆମ ଗ୍ରାମରେ ବହୁତ ଯେହେତୁ ଅଳିଆ ଆବର୍ଜନା ପ୍ରାୟତଃ ଆମର ଆମର ଗ୍ରାମରେ ଘର ପାଖରେ ଯେହେତୁ ରଖୁଛନ୍ତି ଆମର ବର୍ଷା ଋ ତୁ ରେ ବହୁତ କ୍ଷତିକାରକ ଆପଣ ତ ଜାଣିଥିବେ। ଅଳିଆ ଆବର୍ଜନା ମାଟି ତଳେ ନ ପୋତିକି ବହୁତ ମା ରେ ଘର ଚାରି ଚତୁଃପାର୍ଶ୍ଵରେ ପକାଇକିଣି ଅଳିଆ ଆବର୍ଜନା ଯେହେତୁ କରୁଚନ୍ତି ଯାହାଫଳରେ କି ବହୁତ ମାତ୍ରାରେ ଆମର। ଓ କ୍ଷତି ହଉଛି ଆମ ପରିବେଶ।
ମଶା ମାଛି ବହୁତ କିଛି ହଉଥିବେ ବର୍ଷା ଦିନ ତ ବେଶୀ ତାଙ୍କର ବ ଵ ଶ ବୃଦ୍ଧି କରନ୍ତି ବର୍ଷା ଦିନେ ବେଶୀ। ଯେତେ ଅଳିଆ ଆବର୍ଜନା ରହିବ ସେମାନେ ମଶା, ମାଛି, ଡାଁସ ଏମାନଙ୍କର ବଂଶ ବୃଦ୍ଧି ହେବ। ଆଉ
ଯାହା ଫଳରେ କି ମ୍ୟାଲେରିଆ ମ୍ୟାଲେରିଆ ଡାଇରିଆ ଆମର ଝାଡ଼ା ବାନ୍ତି ଯାହାଫଳରେ ବହୁତ ମାତ୍ରାରେ ହେବ। ଆପଣ ତ ଆପଣଙ୍କ ପରିବେଶକୁ ସୁରକ୍ଷା ଦେଉଛନ୍ତି ତ? ଯାହାଫଳରେ ଆପଣ ପରିବାର
ଆମର ତ ଏବେ ଗାଁ ବାହାରକୁ ଉଠି ଯାଇକି ସଡ଼କ ପାଖରେ ଘର କରିଚୁ ସେଠି ପରିବେଶ ଠିକ ଠାକ୍ ଅଛି। ଘରର ପଛପଟେ କିଛି ଉଁ କଳମବୁଦା ଥିଲା ତାକୁ ଏବେ ଦିଟା ଲୋକ କରିକି ତାକୁ ସଫା କରୁଚୁ କାରଣ ବର୍ଷା ଦିନ ଆସିଲାଣି ବେଶୀ ମଶା ମାଛି ଡାଁଶ ବେଶୀ ହେବେ ବୋଲି ତାକୁ ଏବେ ଦୁଇଟା ଲୋକ କରି ସଫାସଫି କରଉନ୍ତି। ସେ ଡେଲି ସଫା କରୁଛନ୍ତି କରିିକାରିକି ଆଉ ଆମର ଘରର ଚାରିପଟେ ମୁଁ ବି କେତେବେଳେ ଫାଙ୍କା ପାଇଲେ ରବିବାର ହେଉ କି ଯଉଦିନ ମୋତେ ଫାଙ୍କା ମିଳେ ମୁଁ କିଛି ଘାସ ବାଛ ଯାହା ସବୁ ଅଳିଆ ଆବର୍ଜନା ରଖିଥିବେ ତାକୁ ନେଇ ଦୂରରେ ଫୋପାଡ଼େ ଖତ ଭିତରେ ପୋତି ଦିଏ। ହ
ନାଇଁ ଆପଣ ବହୁତୁ ଖ ତ ଭିତରେ ପକେଇବା ଏଟା କ୍ଷତିକାର ଖତ ଭିତରେ ପକେଇଲେ ଆପଣଙ୍କର ବିଲରେ ଯେହେ ତୁ ଖତଟି ପକଉଚନ୍ତି ଆପଣଙ୍କ ବିଲ ବି କ୍ଷତିକାର ହବ। ଆପଣ ବଡ଼ ଭାଇ ଯେହେତୁ ମାଟି ତଳେ ଯଦି ପୋତି ଦେବେ
ହଁ ହଁ ମାଟି ତଳେ ପୋତୁଚି ବା ଖତ ଖ ଖତଟା ଆମର ଖୋଳା ହେଇକି ମ ଖତ ପଡ଼ୁଚି ନା ଯୋଉଠୁ ଖୋଳା ହେଇଚି ସେଇଠି ଆମର ତାହା ତଳେ ଯୋଉ ପୋତା ହଉଚି ସେଟା ପୋତା ହେଇକି ଆମର ସେଟା ଖତ ଖତ ଭିତରେ ନୁହଁ ଖତ ପାଖରେ ଆମର ପୋତା ହେଇଯାଉଛି।
ଆଉ ଜରି ଯେହେତୁ ଆପଣଙ୍କ
ହଁ ସିଏ ତ ଯୋଉ ପଲିଥି ପଲିଥିନି ଜରି ଯୋଉ ଆମେ ଏବେ ବ୍ୟବହାର କରୁଚେ ଏଟା ତ ବହୁତ ମାତ୍ ଟାରେ ଆମେ ବ୍ୟବହାର କରୁଚେ ସେଇଟା ବେଶିକି ମାରାତ୍ମକ କ୍ଷତିକାରକ। ଆମେ ଯାହା ବିି ଆଣୁଚେ ପଲିଥିନ୍ ବ୍ୟବହାର ବେଶୀ ହଉଚି।
ଆମର ଯେହେତୁ ହୁଁ ବହୁତ କ୍ଷତି ହଉଚି ଆପଣ କାଗଜର ଯେହେତୁ ଆମର ଆସୁଚି ପଲିଥିନ୍ ବ୍ୟବସ୍ଥା ସରକାର କରିଚନ୍ତି ଯାହା ଫଳରେ କି ଆପଣ ଆଣିବି ସୁରକ୍ଷିର ଭାବରେ ବ୍ୟବହାର କରିପାରିବେ।
ହୁଁ ହୁଁ ନିଶ୍ଚିନ୍ତ ଭାବେ ଯୋଉରା ଭଲ ଉତ୍ତମ କଥା କହିଲ। ସେ ଏବେ ତ ମାନେ ଆମେ ଯେତିକି ସଚେତନ ନହବା ଦୋକାନୀ ମାନେ ସେତିକି ଦୋକାନୀ ଭାଇ ଭଉଣୀ ମାନେ ସେତିକି ଉ ସଚେତନ ହବା ଦରକାର ଯେ ସେମାନେ ବି ଆଦୌ ବିଲୁ ବୁଲୁ ପଲଥିନି ବ୍ୟ ବହାର ନ କରିକି କାଗଜର ବା ପଟିର ତିଆରି ଇଁ ଆମର ଯୋଉ ଜରି ହଉ କି ଯୋଉ ପଟିର ତିଆରି ଯୋଉ ଉଁ ବ୍ୟାଗ୍ ହଉ କି ଆମର
ଅଖା ଅଖା ଅଖା ବ୍ୟାଗ ହଉ କି ଯାହା ଫଳରେ ଆପଣଙ୍କର ବହୁତୁ
ଯୋଉଟା କି ଏଇଗୁରା ବ୍ଯବ ଏଇଗୁରା ବ୍ୟବହାର କଲେ ବ୍ୟବହାର କଲେ ଆମ ପରିବେଶ ସୁରକ୍ଷିତ ରୁହନ୍ତା ଆମେ ବି ମଧ୍ୟ ସମସ୍ତେ ଉପକୃତ ରୁହନ୍ତି। ଏଇ ଗା ଏଇ ଯୋଉ ପ ପଲଥିନି ବ୍ୟବହାର କଥାକୁ ନେଇ ମୋର ଗୋଟେ ମୋର ଗୋଟେ ଆମରି ଏଠି ସେଠି ଗୋଟେ ଦେଖିଚି ମାନେ ଘ ଘର ପାଖେରେ ଜଣକ ଗାଈଟିଏ ଏଇ ଯୋଉ ଗୋଟେ ଭୋଜି ହଉଥିଲା ଭୋଜି ଭାତରେ ସବୁ ଯାହା ପଲିିଥିନ୍ ଫଲିିଥିନ୍ ବ୍ୟବହାର ହେଇଥିଲା ସେ ଯୋଉ ଆମର ଯାହା ବି ଖାଦ୍ୟ ପତ୍ର ବଳିଥିଲା ତାକୁ ଗୋଟେ ଜାଗାରେ ଗଦା କରିଦେଇଥିଲେ ବାହାରେ ସୁ ମାନେ ବାହାର ଖୋଲା ପଡି଼ଆ ପାଖେରେ ଘର ପାଖେରେ। ଯାହାକି ସମ୍ବୁ ଯୋଉ ଗାଈ ଗୋରୁ ସବୁ ଫି
ହୁଁ ଯାହା ଫଳରେ କି ଫାଙ୍କା ଏରିଆରେ ଯେହେତୁ ପକେଇଥେଲେ ଏ ଖାଦ୍ୟ ଗାଈ ଗୋରୁ ଆସିକି ସେଠି
ଖାଇଦେଲା ପରେ କିଛି ପଲିଥିନ ମଧ୍ୟ ଖାଇ ଦେଇଛନ୍ତି ସେ ଗାଈଟି କଁ କହିଲ ଗାଈର ବେକ ପାଖରେ ଲାଗି ଯାଇଥିଲା ତାକୁ ବହୁତ ଅ ମାନେ ଅସ୍ତ୍ରୋପଚର ପରେ ଡକ୍ଟର ଆସିଲେ ଅସ୍ତ୍ରୋପଚର ପରେ ତାର ପଲିିଥିନି ଭାରଲା କିନ୍ତୁ ଦୁର୍ ଦୁର୍ଭାଗ୍ୟ ବଶତଃ ସେ ଗାଈଟି ବି ମୃତ୍ୟୁବରଣ କଲା। ମୃତ୍ୟୁବରଣ କଲା ଯୋଉଟା କି ଏଇଖି ଏମତି ଆମର ଯାହା ବି ଭୋଜି ଭା ତ ହଉ ବିଭାଗର ହଉ ବର୍ତଘର ହଉ କି ଆମର ଶୁଦ୍ଧି କାମ ହଉ ଯଦି କିଛି ଖାଦ୍ୟ ପେୟ ବଳୁଚି ବହୁତ ଆଜିକାଲି ଭଉତୁ ଲୋ କରଉଚନ୍ତି ବିନା ଖାଦ୍ୟ ପେୟରେ ବଞ୍ଚୁଚନ୍ତି ଆମର ବହୁତୁ ବସ୍ତି ଅଛି ଆମର ଗ୍ରାମ ପାଖା ପାଖି କି ହଉ କି ଆଖ ପାଖରେ କୌଣସି ବସ୍ତି ଅଛି ସେ ସାହିକି ନେଇକି ଯଦି ତାଙ୍କୁ ବଣ୍
କିଛି ଖାଦ୍ୟ ଦାନ କଲେ ବି ବହୁତୁ ଉପକାରିତା ପାରିବ ଆଉ ବି ପ୍ଲାଷ୍ଟିକ ବି ଆପଣ-ତା ର ଯ ହାର ନ କରିକି ଆମର ପତ୍ର ଯେହେତୁ ଆସୁଚି ଏ ଆମର ଗଛର ଯୋଉ ପତ୍ର ବାହାର୍ ତ ତାଦ୍ଵାରା ବି ଆମର ଭୋଜି ଭାତ ବି କରିପାରିବେ।
ହଁ ସେ ଦ୍ୱାରା ବି ଆମର ଆଜିକାଲି ତ ସବୁ କାଗଜ ପ-କାଗଜ ପଲିଥିନ୍ ଯୋଉ ଜରୀ ରି ବାଲା ସୋଲ ବାଲା ହେଲାଣି ସେଗୁଡା ଅସୁବିଧା ଦେହ ପାଇଁ ଆମ ଦେହ ପାଇଁ କ୍ଷତିକାରକ ଆମେ ଯୋଉ ଖାଦ୍ୟ ଖାଇସାରିଲା ପରେ ଯୋ ଉଟା ଫୋପଡା ହଉଚି ରା- ରା ରାସ୍ତା ଘାଟରେ କର୍ ପାଖାପାଖି ଖୋଲା ପଡିଆରେ ପଡିଲା ଠାରୁ ଗାଈ ଗୋରୁ ମାନେ ଯାଇକି ଖାଇଲା ଠାରୁ ତାଙ୍କ ସେମାନଙ୍କ ଦେହ ବି ସେ ଅସୁସ୍ଥ ହଉଚି।
ଯାହା ଫଳରେ ସିଏ ବି ବହୁତୁ ଉ- ଖରାପ ପରିସ୍ଥିତି ତାଙ୍କର ବି ହଉଚି ଗାଈ ମାନଙ୍କର। ଆମେ କେମିତି କଣ ସୁରକ୍ଷା ଦେବା ଆମ ସହ ଭାଇ ମାନଙ୍କୁ?
ହୁଁ ଆମେ ନିଜେ ଠିକ୍ ରହିଲେ ଆମ ସହିତ ଆମ ଆମ ସାଇ ଭାଇରେ ଏଇ କଥାଟି ଯଦି ଆମେ ପରିପ୍ରକାଶ କରିବା ଆମ ଗାଁରେ ଆମ ସାହି ରେ ଆମ ଗାଁ ରେ ବନ୍ଧୁବାନ୍ଧବ ତମ ସାଙ୍ଗସାଥି ହୁଏତ ତମ ପଂ ପଞ୍ଚାୟତରେ ତମ ବଜାରରେ ତମ ବିଦ୍ୟାଳୟ ହଉ ତମ
ମୁଁ ତ ଭାବୁଚି ବ ଡ ଭାଇ ଆମ ଗାଁରେ ଯେହେତୁ ଏମିତିଆ ପରିସ୍ଥିତି ଦେଖା ଦଉଚି ମୁଁ ଆଉ ଆମ ଗାଁର ମୁଖ୍ ଖିଆଙ୍କୁ ଆଜି ସନ୍ଧ୍ୟା ବେଳେ ବୈଠକ ବସେଇ କିଛି ସମାଧାନ କରିବାକୁ ଚାହିଁ ଛି। ତମ ସହ ଭାଇଙ୍କ ସହିତ।
ସମସ୍ତେ ସମସ୍ତଙ୍କୁ ଡୁ କହିକି ଅଳିଆ ଆବର୍ଜନା ଖତ-ଖାତ କରିକି ତାକୁ ପୋତି ଦିଅନ୍ତୁ ଗାତ ଖୋଳିକି ସଫା କରନ୍ତୁ। ଆଉ ଆଜିର ଯୁବପିଢି ମାନେ ଯଦି ସମସ୍ତେ ମିଶିଯାଆନ୍ତି ପ୍ରତ୍ୟେକ ଘରୁ ଗୋଟେ ଦିଟା ଯୁବପିଢି ମାନେ ବାହାରିବେ ଯଦି ବାହାରିକି ଆମେ ରାସ୍ତା ଘାଟ ଵଝି -ରାସ୍ତାଘାଟ ଘରର ଚାରି ପାଖ ସମସ୍ତ ଙ୍କର କାରଣ ସମସ୍ତଙ୍କ ଘରୁ ଯଦି ଜଣେ ଦୁଇ ଜଣ ଲେଖା ଆସନ୍ତି ସମସ୍ତେ ମିଶି ଗାଁ ତାକୁ ଯଦି ସଫା କରିଦବ ହଁ ଗାଁ ର ପରିବେଶ ପରିବେଶ୍ ବହୁତ୍ ସୁରକ୍ଷିତ ରହିବ ତା ସହିତ ନିଜର ଗାଁ-ତମ ଗ୍ରାମର ପିଲାମାନେ କି ସମସ୍ତ ଲୋକମାନେ ଉପକୃତ ହେବେ ସୁ ସୁସ୍ଥ ଆଉ ଉତ୍ତମ ପରିବେଶ ଆପଣ ପାଇବେ। ଯୋଉଟା କିି ଆମର ସମସ୍ତଙ୍କ ପାଇଁ ଭଲ ହବ। ତେଣୁକରି ତମେ ଏଇ ଯୋଉ କଥାଟି ଭାବିଚି ଅତି ଉତ୍ତମ କଥାଟି ଭାବିଚ। ତମର ଗାଁ ର ମୁଖିଆ ପାଖକୁ ଯାଇଙ୍କି କଥାବାର୍ତ୍ତା କରିକି ତାଙ୍କୁ ବୁଝେଇକି ଗୋଟେ ଗୋଟେ ବୈଠକ ବୈଠକ କରିକି ଗାଁ ର ଏଇ ଯୋଉ ଅପରିଷ୍କାରତା ରହୁଚି ଯୋଉ ପରିବେଶ ନଷ୍ଟ ହଉଚି ପରିବେଶ ପ୍ରତି ସଚେତନ ହଉନାହାନ୍ତି ତାହା ପାଇଁ ଗୋଟେ ଉଚିତ୍ ପଦକ୍ଷେପ ନେଇ ସମସ୍ତଙ୍କୁ ମିଳିମିଶି ସମ
ଆମେ ନିୟମ ଭାବେ କେମିତି ପାଳିବା ଆମେ ଟିକେ ବୈଠକ ଟିଏ ବସେଇବ ଆ ବଡ ଭାଇ ଆପଣ ଯଦି ସମ ବହୁତ ଆମେ ଖୁସି ଅନୁଭବ କରିବୁ।
ହଁ ମତେ ଯଦି ତମେ ନିମନ୍ତ୍ରଣ କରିବ, ମୁଁ ଯାଇ ତମ ସଭାରେ ବି କିଛି ମୋର ବ୍ୟକ୍ତିଗତ ଭାଷଣ କିଛି ବ୍ୟକ୍ତିଗତ ଅ କଥା କିଛି କହିବି। ସମସ୍ତଙ୍କୁ ନିବେଦନ କରିବି।
ବହୁତୁ ଭାବରେ ନିୟମ ଭାବେ କେମିତି ସୁରକ୍ଷା ରଖିବା ଆମ ପରିବେଶ
ଆଗେ ଗୋଟେ କଥା ଶୁଣନ୍ତୁ, ଆଗେ ଆଗେ ନିଜେ ଠିକ୍ ରହିଲେ ତାପରେ ଆପଣଙ୍କ ଦେଖା ଦେଖି, ଆପଣଙ୍କ ଘର ପାଖ ଲୋକଟି ହଉ, ଆପଣଙ୍କ ପଡୋଶୀ ହଉ ତାପରେ ଧୀରେ ଧୀରେ ଆପଣଙ୍କ ସାଇ, ସାଇ, ଧୀରେ ଧୀରେ ସାଇ ହେଲା ପରେ, ଆପଣଙ୍କ ଗାଁ, ଗାଁ ପରେ ଆପଣଙ୍କ ପାଖ ଗାଁ, ପାଖ ଗାଁ ରୁ ଏମିତି ଏମିତି ଆପଣ ପଞ୍ଚାୟତ, ପଞ୍ଚାୟତରୁୁ ଆପଣଙ୍କର ବ୍ଲକ, ଏମିତି ଧୀରେ ଧୀରେ ଆପଣଙ୍କର ସବୁ ଯାକ ଆପଣଙ୍କର ସମସ୍ତେ ଦେଖିବାରେ, ଯଦି ସେ ଭାଇଟି ଆମର ଭଲରେ ସୁସ୍ଥ ଅଛି। କଣ ପାଇଁ ଘର ଦ୍ଵାରା ସଫା ର ଖୁଚି, ମାଛି ମଶା କମ୍ ରହୁଚନ୍ତି।
ଆଜ୍ଞା ଯାହା, ଆମେ ତ ବହୁତ୍, ବହୁତ୍ ଭଲ ଭାବରେ କେମିତି ଏ ଭଲ କାର୍ଯ୍ୟ କରିକି ଆମେ ସଫଳତା ପାଇବା ପରିବେଶର ସେଥିପାଇଁ ଆମେ ନିୟମିତ ଭାବେ ଏ କାମ କରିବା ଉ
କାର୍ଯ୍ୟ କରିବେ, ଆଉ ଧନ୍ୟବାଦ, ବହୁତ ଖୁସି ଲାଗିଲା। ତମ ସହିତ ତମେ ଗୋଟେ ଏତେ କମ ବୟସ୍ ରୁ ଏତେ ଅତି ଉତ୍ତମ ଚିନ୍ତାଧାରା ତମର। ଆଉ ଆଗକୁ ଏମିତି ପରିବେଶ ଆଉ ଦେଶ, ଆମ ରାଜ୍ୟ ଆମ ସମସ୍ତଙ୍କ ପାଇଁ ଏତିକି ଏମିତି ବହୁତ ଉ
ମୁଁ ବି ବଡ଼ ଭାଇ ଆପଣଙ୍କ ସହି ତ ସହିତ ବାର୍ତ୍ତା କରିକି ବହୁତ ଖୁସି ଅଛି। ଯାହା ଫଳରେ ମୁଁ ଗାଁ ର ପରିସ୍ଥିତି ବଦଳେଇ ପାରିବି।
ନିଶ୍ଚିନ୍ତ, ଧନ୍ୟବାଦ ରଖିଲି।
ନମସ୍କାର୍।
ନମସ୍କାର୍।